ହାଲୋ ଭାଇ ଆବାଜ ଆସୁଛି। ହଁ ଏବେ ତମ ଭ‌ଏସ୍ ଟା କ୍ଲିୟର୍ ଶୁଭିଲା।
ହୁଁ-ହୁଁ ସେତେବେଳେ ଟିକେ ନେଟୱାର୍କ ପ୍ରୋବ୍ଲେମ ଥିଲା ତ ଏ ମୋବାଇଲରେ ଆକ୍ଚୁଆଲି ଫାଇଭ୍ ଜି ଟା ଏଠି ଆମେ ଯଉଠି ରହୁଛୁ ସେଠି ଫାଇଭ୍ ଜି ଟିକେ କମ ଆସୁଛି ତାକୁ ଫୋର୍ ଜି କରିଦେଲେ ଠିକ୍ ଠାକ ଆସେ।
ହଁ ମୁଁ ମୋର ବି ଫାଇଭ୍ ଜି ମି ମୁଁ ବି ଫୋର୍ ଜି କରିକି ହିଁ ଚଲାଏ।
ହଁ ଟିକେ ଫାଇଭ୍ ଜି ଟା ଭଲସେ ହେଇନି ତ ଆ ଏଥିପାଇଁ। ଟିକେ ଇଏ ହୁଏ ଆଉ। ହୁଁ ଯେତେବେଳେ ଯେତ ହଁ ଭଲ ଅଛି ଭାଇ ଆଉ ଖାଇବା ପିଇବା ସରିଲାଣି ନା ନାଇଁ ଆପଣଙ୍କର।
ହଁ ସରିଲାଣି ଆପଣଙ୍କର।
ହୁଁ ନାଇଁ ଖାଇନି ଖାଇବି ରୋଷେଇ କରିଦେଇଛି। ନାଁଇ, ଖାଇନି ଖାଇବି ଆଉ ଖରାପ ବେଳେ କରିଥିଲି ଭାତ କରିଥିଲି ଥିଲା ଆଉ ଡାଲମା।
ହ
ଆଉ ଛତୁ ଟିକେ ପାଇଥିଲି ତ ଆମର ରୁଟକା ଛତୁ। ସେଟା କରିଛି ଆଉ ଫୁଟକୁଲି ଫୁଟକୁଲି ଫୁଟକୁଲି ଛତୁ।
ଓହୋ ଏଇଟାକୁ ରୁଟକାଛତୁ କୁହନ୍ତି କି ମୁଁ ଜାଣିନଥିଲି ଆଉ।
ହ ବାଟି ଛତୁ ପୁଟକିଲ ଛତୁ ସେଇଟା ତାର ଗୋଟେ ନା ଆଉ କେତେ।
ଓହୋ ଓହୋ ମାନେ ତ ତମ୍ବୁଡା ହେଇ ସାରିଲାଣି କି।
ହଁ ହେଇସାରିଲାଣି ହେଲାଣି ଏ ଏବେ ଟିକେ ଟିକେ ବର୍ଷା ହଉଛି ନା। ମୁଁ କେତେବେଳେ ଗାଁ ଫାଁ ଗଲେ ଟିକେ। ଆମର ମିଟିଙ୍ଗ ଫିଟିଙ୍ଗ କରୁ ଟ୍ରେନିଙ୍ଗ ଫ୍ରେନିଙ୍ଗି କରୁ ଗାଁ ମାନଙ୍କରେ। ହଁ, ଏ ମା ମାନେ ଯଦି ପାଇଥିବେ ତାହେଲେ ଟିକେ ଦେଇ ଦିଅନ୍ତି ଆଉ ଯାହା, ପାଆନ୍ତି ଆଉ। ଏମିତି ଆଉ ସେଟା କର। ଆଜି ବି ଯାଇଥିଲୁ ଏ ପାଖରେ ଗୋଟେ ଗାଁକୁ ମିଟିଂ କରିବା ପାଇଁ। ଆଉ ତମର କଣ ଖାଇବା ପିଇବା।
କଣ ଆଜି ଭାତ, ଡାଲି, ଆଉ ଭଜା।
ହଁ ହୁଁ। ହୁଁ ରାତିରେ ଭାତ ହିଁ ଖାଉଛ ନା ରୁଟି ଫୁଟି କରୁଛ ବେଳେ ବେଳେ
ନା ଭାତ ହ ରୁଟି ଫୁଟି ବେଳେ ବେଳେ ମାନେ ଏମତି ସେ ଗ୍ରହଣ ଫ୍ରରଣ ଲାଗିଲେ ସେଗୁଡାକ ଲାଗିଲେ
ହଁ ହଁ ହଁ ହଁ ଗଣ ଫଣ ଲାଗିଲେ ପିଠା ପିଠା ରୁଟି କୁଟି କେତେ କେତେବେଳେ କଣ ନେଇକି ବୁଜା ଫୂଜା ହେଲା ହ ମୁଁ ତ ଏଠି ଏକଲା ରହୁଛି ଆଉ କଣ ଆଉ ରୁଟି ବୁଟି କରିକି ଖାଇଲା ବସିକି ବହୁତ ଅସୁବିଧା ଆଉ ବାହାରୁ କିଣା କିିଣି କରିକି କେତେଳେ ଧରିିକି ପଳେଇ ଆସୁଛି ଆଉ କଣ
ଆଉ କଣ ଆଉ ଆଉ ଆଜି ଭ ହଁ କା କାଲି ବର୍ଷା ହେଇଥିଲା ଆଜି ଆମପଟ ବର୍ଷା ହେଲା ଆଜି ଆଜି ଟିକେ କମ କମ ହେଲା କାଲି ଟିକେ ଅଧିକ ହେଇଥିଲା ଆଉ ହଁ ହଁ
କାଲି ବାକି ବର୍ଷା ଜୋର ହେଇଥିଲା ମାନେ ଆମେ ଯାଇଥିଲୁ ଗୋଟେ ଜାଗାରେ କାର ରେ ଥିଲୁ ବୋଲି ବଞ୍ଚିଗଲୁ ନହେଲେ ଏତେ ଜୋର ବର୍ଷା ଭାଇ ଦେଖା ଯାଉନଥିଲା ଆଗରେ କିଛି ଠିକ
ଓହୋ
ହୁଁ ଆଉ ଛତୁ କୋଉ କୋଉ ପ୍ରକାର ଛତୁ ଜାଣିଛ ଭାଇ ତମେ କେତେ ପ୍ରକାରର ଖାଇଛ?
ମାନେ କେତେ ପ୍ରକାର ଗାଁ ମୁଁ ତ ଗାଁ ରେ ରୁହେ ଯାହା ଜଙ୍ଗଲରହେ ତା ଖାଇଦିଆ ଆଉ ମାନେ ସେ ତମେ ଯୋଉ କହିଲ ଟୁଗୁଳି ଆଉ ସେ ମେଣ୍ଢା ସ ତୁ ସେ ମେଣ୍ଢା ସତୁ ଜାଣିଛ
ମେଣ୍ଣ୍ଡା ସତୁ କେମିତିଆ ମାନେ ମୁଁ ଜାଣିଛି କୋଡା କୋଡା କହିଲ ମୁଁ ଜାଣିଛି ଗୋଟେ ଶ୍ରାବଣ କଡ ହେଲା
ହୁଁ
ଅ ଯଉଟା ଲମ୍ବା ଲମ୍ବା ହୁଏ
ହଁ ସେଇଟା ସେଟା ସେଟା ଆମପଟ କଣ କୁହନ୍ତି କହିଲ? ସେଟାକୁ ପାଟରୁ ଛତ ବୋଲି କୁହାନ୍ତି ପାଟରୁରୁ ବୋଲି କହୁଛନ୍ତି।
ଆଚ୍ଛା ଆଉ ଗୋଟେ ଛତୁ ଅଛି କୋଉଟା କହିଲ ମଝିରି ଡିମ୍ବା ବୋଲି କହନ୍ତି ତାକୁ।
ହଁ ହଁ ହଁ ସେଗୁଡାକ ତ ଜଙ୍ଗଲରେ ଅଧିକ ଫୁଟେ।
ହ ଜଙ୍ଗଲରେ ହଁ। ଆଉ ଏମିତି ଏଇ ଦିଟା ଗୋଟେ ଛତୁ ଖାଇଛି ଆଉ ଜଙ୍ଗଲ ଛତୁ ଏଇ ତିନିଟା ଖାଇଛି। ଆଉ ତ ନର୍ମାଲ ଯୋଉ ପାଳ ଛତୁ ଡିଙ୍ଗିରି ଛତୁ ବଟମ ଛତୁ ଏଇ ଗୁଡା ଆଉ।
ହୁଁ ହୁଁ।
ଟିକେ ଭଲ ଲାଗେ ଖାଇବା ପାଇଁ ବାସ୍ନା ଟା ଟିକେ ଆସେ ନା ତାର ନାଇଁ କି। ସେଥିପାଇଁ ଟିକେ ଭଲ ଲାଗେ।
ହୁଁ। ହୁଁ ଆଉ ଏମିତିରେ ଆଉ ଗୋଟେ ବର୍ଷକୁ ଏମିତିରେ ବି ଗୋଟେ ମାସ ଖାଇବ ଆଉ କଣ ଅଧିକ ଖାଇପାରିବୁ କି।
ହଁ।
ହ
ଗାଁରେ ରହିଲେ ଟିକେଏ ଫାଇଦା ସେଇଟା ଆଉ।
ହଁ। ତମକୁ ଏଇ ସବୁ ଛତରୁ କୋଉଟା ବେଶୀ ମାନେ ଭଲ ଭଲ ଲାଗେ ଖାଇବା ପାଇଁ?
ଭଲ କହିବାକୁ ଗଲେ ସେ ଶ୍ରାବଣ କରା ଟିକେ ଭଲ ଲାଗେ ମ କୁଟକୁଲି ଟା ଆଜି ଖାଇଲି ଆଜି ମୁଁ ପ୍ରଥମ ଥର ପାଇଁ ଖାଇଲି। ଯେ ସେଟା ହୁଁ ଫାଷ୍ଟ ଥର ଖାଇଲି। ମୁଁ ଆଗରୁ ଦେଖିଛି ବାକି କେମିତି ବନାନ୍ତି ଜାଣିନି ମୁଁ ତ ଏଥିପାଇଁ ଆଣେନି କେବେ। ତ ଆଜି ଭାବିଲି ଟିକେ ଦେଖିବା ଟିକେ କରିବା କେମିତି ଲାଗେ ବୋଲି। ତ ସେଥିପାଇଁ ଧରିକି ପଳେଇ ଆଇଲି। କଲି ଭଲ ଲାଗିଲା ଯେ ବାକି ସେ ଶ୍ରାବଣ ଗଡ ଟେ ଟିକେ ବେଶୀ ଭଲ ଲାଗେ ଆଉ ଶ୍ରାବଣ ଗଡ ଛତୁ ଆଉ।
ମାନେ କେମିତି କଲ ସେଇଟା ରୋଷେଇ?
କୋଉଟାର?
ଏମାନେ ସେ
ଶ୍ରାବଣ କଡର କଲି ତାର ତ ମାଟି ଲାଗିକି ଥାଏ ନା ତ ସେଇଟା ଧୁଆ ଧୁଇ କିଏ କରିବ ଆଣିଲେ ସେଥିପାଇଁ ମୁଁ ଆଣେନି। ତ ତାକୁ ଆଣିଥିଲି ଧୋଇଦେଲି ପାଣିରେ ଟିକେ ରଖିକି। ମାଟି ଟିକେ ଛାଡିଗଲା ଛାଡିଲା ପରେ ଛୋଟ ଛୋଟ ଖଣ୍ଡ କରିକି ତାପରେ ଅଦା ରସୁନ ପେଷ୍ଟ ଟିକେ ପକେଇ ଦବ। ତାକୁ ଟିକେ ମସଲା କଷି ସାରିଲା ପରେ ଆଳୁ ଟିକେ ପକେଇକି ଟିକେ ହାଲକା ଝୋଳ ଭଳିଆ କରିକି ଭାଜା ଭୁଜିିକି ଟିକେ କରିକି ଖାଇ ହବ ହାଲକା ଝୋଳ କରିକି ଖାଇହବ ଭଲ ଲାଗୁଚି। ଲାଗେ। ଟିକେ ଟାନ୍ ଟାନ୍ କୁଡ୍ କୁଡ୍ ଟାଇପ୍ ର ଲାଗେ।
ଆମ ପଟେ ଟିକେ ଅଲଗା ଟାଇପ୍ ର ରାନ୍ଧନ୍ତି ଆଉ।
ଓ ହୋ କୋଉ ଥରେ ବେସର ରେ?
ହଁ ଏଇଟା ଭଲ ଟେଷ୍ଟ ହୁଏ।
ହଁ ଦେଶରରେ ବି
ହଁ ସେଇଟା ଭଲ ଟେଷ୍ଟ ବେସରରେ ଆଉ। ସେଇ ଛତୁଟା ତମେ ବେସରରେ ଟ ଟ୍ରାଏ କରିବ ସେଇଟା ଭଲ ଲାଗିବ ଆଉ।
ହୁଁ ହୁଁ। ନାଇଁ ଏବେ ତ ମିଳିବା ଷ୍ଟାର୍ଟ ହେଲା, ଆଗକୁ ଆହୁରି ମିଳିଲେ ଆଣିକି ଖାଇବା।
ହୁଁ।
ଆଉ ଆମ୍ବ ଖାଇଲ କି ନାଇଁ ଭାଇ ଏଥର।
ହଁ ଆମ୍ବ ତ ପ୍ରବଳ ଆ ଏବେ ମଧ୍ୟ ଆମ୍ବ ଅଛି ଫିଲ୍ଡ ଗୁଡାକ।
ହୁଁ ଏବେ ବି ଆମ୍ବ ଅଛି ଏ ପ୍ରବଳ ଆମ୍ବ ଆସିଥିଲା ଏଥର। ଏତେ ଆମ୍ବ ଆସିଥିଲା ଯେ ରାସ୍ତାରେ ଯାଉଥିଲେ ବି ପଡୁଥିବ ପଡୁଥାଉଛି କେହି ଗୋଟୋଉ ବି ନାହାନ୍ତି।
ଆମ ପଟେ ପ୍ରାୟ ସବୁ ବର୍ଷ ଆସୁଚି ସବୁ ବର୍ଷ ପଡିଥାଉଛି।
ହୁଁ ହୁଁ ହୁଁ। ଏଁ ଆଁ ଆମ୍ବୁଲ ବି କରିକିନା ବିକୁଛନ୍ତି ଲୋକମାନେ ନା। ଆମ୍ବୁଲ କରୁଛନ୍ତି ଆମ୍ବ ଆମ୍ବସରା କରୁଛନ୍ତି।
ହଁ ହଁ ତମୁକୁ ଆଚାର ଭିତୁରୁ କୋଉଟା ଭଲ ଲାଗେ ଏମତି ଆମ୍ବ ଆଚାର ଭିତୁରୁ।
ଆମ୍ବ ଆଚାର ଭିତୁରୁ ସେ ଚମ୍ପେଇତେ ବୋଲି ଗୋଟେ କରନ୍ତି ସେଟା ଗୋଟେ ଭଲ ଲାଗେ। ଆଉ ଉଁ ଆମ୍ବ ଆଚାର ଯୋଉଟା କାଟି କଞ୍ଚା ଥିଲାବେଳେ ଯୋଉଟା କାଟିକିନା କରନ୍ତି ସେଟା ଭଲ ଲାଗେ ହୁଁ। ଆଉ କଁ ଆଉ କଣ ତମୁକୁ କେନ୍ତି ଭଲ ଲାଗେ ଆମ୍ବ ଖାଇଆକୁ।
ହୁଁ ଆ ମୁଁ ତ ଅଲରାଉଣ୍ଡର ବାଲା ଆଉ।
ଅଲରାଉଣ୍ଡ ବାଲା ନାଇଁ ତମୁକୁ ସବୁ ଭଲ ଲାଗେ। ଓ ଅ ହଁ।
ତାହେଲେ ତମୁକୁ ଏମତି ଦେ ଦେ ଶୀ ଆମ୍ବ ଖାଇଆ ପାଇଁ ଭଲ ଲାଗେ ନା ସେ ଯୋଉ ଫାର୍ମାରେ ଯୋଉ ଲଗାନ୍ତି ସେଗୁଡା ଖାଇଆ ପାଇଁ ଭଲ ଲାଗେ।
କଲମୀ କଲମୀ କ କଲମୀ ଆମ୍ବ କଥା କହୁଛ।
ହଁ।
ଉଁ ଉଁ ନାଇଁ ଦେଶୀ ଭଲ ଲାଗେ ବାକି ଦେଶୀରେ କଣ ନା ଗୋଟାଏ ଟିକେ ଚେର ଚେର ଟାଇପର ରହିଯାଏ।
ହଁ ଚେର ବି ରୁହେ ଆଉ ଖଟା ଖଟା ବି ଟିକେ ରୁହେ ଆଉ।
ନାଇଁ ଭଲ ଦେଶୀ ଆମ୍ବ ତ ଅଛି ନାଲି ନାଲି ଦେଶୀ ଆମ୍ବ ଅଛି। ବାକି ସେଟା ଟିକେ ଏ କମ୍ ମିଳେ ଆଉ ଆଉ ନହେଲେ କଲିମୀ ଆମ୍ବରେ ଦେଖିବାକୁ ଗଲେ ବାଇଗଣ ପୋଲେଇ ନ
ହଁ।
ସେଇ ଟାଇପର
ହୁଁ।
ଭଲ ଭଲ ଆମ୍ବ ବି କରୁଛନ୍ତି ଯେ ଲୋକମାନେ। ଏଇଟା ଖାଉଛି ଆଉ ଯେତବେଳେ ଯୋଉଟା ମିଳିଲା ନହେଲେ ସେମିତି କିଛି ବାଛ ବିଚାର ନାହିଁ ଆମ୍ବ ତ ଭଲ ଲାଗେ ଆଉ ହୁଁ। ଆଉ କଣ ଆଉ ବାକି ପଣସଟା ଟିକେ ଭଲ ଲାଗେନି ଏତେ ଟେଷ୍ଟ ତାର। ପଣସର ବାସ୍ନା ଟିକେ ଏତେ ଭଲ ଲାଗେନି ନା ନାଇଁ ଖାଏ ବାକି ବେଶ୍ ତି ଖାଇ ହୁଏନି ଆଉ ଅଳ୍ପ ଖାଇଲେ ପେଟ ଫୁଲ୍ ହେଇଯାଏ। କଞ୍ଚା ପଣସଟା ରାନ୍ଧିକି ଖାଇଲେ ଭଲ ଲାଗେ।
ହଁ ସେଇଟା ରାନ୍ଧିକି ଖାଇଲେ ବୋଲେ ଖୁଦ ପକେଇକି ରାନ୍ଧୁଛନ୍ତି ସେଇଟା ପୁରା।
ହୁଁ ଭାଜୁଚନ୍ତି ସେଟା।
ଓହୋ ଭାଜିକି ଖାଉଚନ୍ତି।
କଞ୍ଚା ପଣସ ଆଣିବ।
ହୁଁ।
ତାର କଞ୍ଚା ତାର ଉପର
ହୁଁ।
ଇକି ତାକୁ ସିଜେ ସିଜେଇ ଦବ ଥରେ। ଆଉ କାଢି ତାକୁ କହିଲ ତମ ଚାଉଳ ଚୁନା ରେ ଆଉ ହଳଦୀ ଫଳଦୀ କରିକି ଟିକେ ଅ କର୍ଣ ଫ୍ଲୋର ଟିକେ ପକେଇକି ମସଲା ବନେଇ ଦେଇେଇଥିବ ତା ଦେହରେ ଇଏ କରିକି ଭାଜିବ ସେଇଟାକୁୁ
ଓହୋ
ଭାଜିଲେ ଭଲ ଲାଗେ ଟେଷ୍ଟ ତାର ସେଟା ଗୋଟେ ଅଲଗା ଟେଷ୍ଟ ଲାଗେ ଆଉ ଆଉ ରୋଷେଇ କରି କଷା ଯଦି କରିବ କଷା କି କଷା କରିବ ପଣସ କଷା କଲେ ବି ଭଲ ଲାଗେ।
ହଁ ଏ ପଣସ ଭିତରେ ଯୋଉ ସେ ମାନେ ପଣସ ଭିତରେ ଯୋଉ ସେ ହଁ ମଞ୍ଜିିତ ରୁହେ ଆଉ ସେ ପଣସ ଗୁଡାକ ଯୋଉ ରୁହେ ସେଗୁଡାକ ବି ରୋଷେଇ କରିକି ଖାଇଛ।
ନାଇଁ ଭାଇ ସେଟା କରିନି ସେମିତି କେବେ। ତମ ଆଡେ କରନ୍ତି କି ସେମତି। ନାଇଁ ମୁଁ ଜାଣିନି କେମିତି କରିବାର ଅଛି ଆଉ।
ଆଉ। ମାନେ ହଁ। ମଞ୍ଜି ତ ଏଇଟା ପୋଡ଼ିି ଖାଇଲେ ବହୁତ ଟେଷ୍ଟ ଲାଗେ ଆଉ ମିଠା ମିଠା ଲାଗେ ଆଉ।
ହୁଁ ହୁଁ ହୁଁ।
ସେଟା ମାନେ ପାଚିଲା ପଣସ ରଖିଦବ ପାଚିଲା ପଣସ କେତେଳେ ମଞ୍ଜି କାଢିକି ରଖିଦବ। କେତେ ଦିନ ପରେ ଯେତେବେଳକୁ ବର୍ଷା ମାସ ଆସିବନି କି, ହଁ ସେ ବର୍ଷା ମାସ ଟା ପୋଡି ଖାୟାଯାଏ ଆଉ ବଢିଆ ଟେଷ୍ଟ ଲାଗେ ମିଠା ମିଠା ଲାଗେ।
ହୁଁ ହୁଁ।
ସେଇଟା ତ ଅଙ୍ଗାର ଅଙ୍ଗାର ନୁହେଁ ଖାରରେ ଟିକେ ପୋତି ଦେବେ। ସକାଳ ବେଲା ବେଳକୁ କାଢିଦେବେ ଆଉ ରେଡି ହେଇଯାଇଥିବ।
ହୁଁ ଟିକେ ଆଲକା ନିଆଁରେ
ହୁଁ ହଉ ଏବେ ହାଣ୍ଡିରେ ବି ଯେ ଭାଜିବା କଥା ଭାଜନ୍ତି ଆଉ।
ହୁଁ ହୁଁ ଆଉ ଏଇ ଶୀତ ଦିନ ମାନଙ୍କରେ ବି ଯୋଉ ନିଆଁ ଫିଆଁ ଲଗାନ୍ତିନି କି। ସେଇ ଟାଇମ ରେ ବି କଣ କରନ୍ତି ନା ଯେତେବେଳେ ନିଆଁ ସରିଆ ସେ ଆଳୁ ବାଇଗଣ ଟିକେ ପ ତି କରିକି ଛାଡି ଦିଛନ୍ତି ସକାଳୁ ହେଇ ଯାଇଥାଏ ନାଇଁ କି।
ହୁଁ ମାନେ ସେଗୁଡାକ ଖାଇବାରେ ଟିକେ ଅଲଗା ପ୍ରକାର ମଜା ଆଉ।
ହଁ ଓ ହଉ ଭାଇ। ଠିକ ଅଛି ମୁଁ ବି ଯାଉଛି ଖାଇବି ଆପଣ ଖା ପି ଖାପେ ସାରିଲେଣିି ତ ଆଉ ଖାଇସାରେବଆଉ କଥା ହବା ପରେ ଆଉ। ହଁ।
ହଉ ଠିକ୍ ଅଛି ଭାଇ।
ହଉ ଭାଇ।